ଆଜ୍ଞା ଭାଇ ଆଜ୍ଞା ପ୍ରଣାମ୍।
ଦେହ ପାଆ ଭଲ
ଭଲ ନା ସବୁ?
ଆଉ କଣ ଆଜି ଖିଆ?
ଆଜ୍ଞା ଆଜି ସକାଳୁ ଖାଇଥିଲୁ ଦହିବରା। ଆଉ ଆଜି ତାପରେ ବାଟରେ ଆଇଲା ବେଳେ ଟିକେ ଥଣ୍ଡା ଗୋଟେ ପିଇଦେଲୁ। ଆଉ ଆସିକି ଘରେ କଲେଜ ରୁ ଆସିଲୁ କଲେଜୁ ଆସିଲା ଘ ଘରେ ଖାଇଲୁ ଭାତ ଆଉ ତା ଦେହରେ ଟିକେ ଘିଅ ଆଉ ଜନ୍ହିଆଳୁ ତରକାରୀ ଆଉ ଉ ଇଏ ଆଉ ଫୁ ଆଳୁ ଆଉ ଭଜା ଆଉ
ଓ ଏସବୁ ଜିନିଷ ତା ହେଲେ ଆଜି ଖାଇଛନ୍ତି। ଆପଣ କେଉଁ କଲେଜ ରେ କଣ ପାଠ ପଢୁଛନ୍ତି?
କରୁଚନ୍ତି? ଆଜ୍ଞା ଆମେ ଛତିଆ କଲେଜରେ ପାଠ ପଢିଛୁ।
ଆଜ୍ଞା।
ଆଜ୍ଞା ସେଠି ପାଠ ଅନର୍ସ ଆମର ଅଛି ପଲିଟିକାଲ ସାଇନ୍ସ। ଆଉ ଆର୍ଟସ ଆଉ ଆମେ ଏନସି ସି ବି କରୁଛୁ।
ହଁ ତାହେଲେ ଏଇ ସବୁ ପାଠ ପଢା ଚାଲିଛି ଏବେ ନାଇଁ?
ଆଜ୍ଞା ଆଜ୍ଞା।
ଆଉ ଆଜି ଆପଣଙ୍କର ରଜ କେମିତି କଣ ବୁଲାବୁଲି ହେଲା ଟିକେ ଆପଣ କହିବେ କି?
ଆଜ୍ଞା ଏବେ ତ ରଜ ଗଲା ପର୍ବଟା। ତ ଫାଷ୍ଟ ଦିନ ଆମ ଆମେ ମୁଁ ବତ ମୋର ସାଇକଲଟା ଅଛି ଗାଡ଼ି ମୋ କତିରେ ନାହିଁ ତ ମୁଁ କୁଆଡ଼େ ଯାଇପାରିଲିନି। ଫାଷ୍ଟ ଦିନ ଘରେ କାଟିଦେଲି ରହିକିନା। ଆଉ ମଝି ରଜ ଦିନ ଗୋଟେ ସାଙ୍ଗ ଏନସି ସ ର ଆମ ସାଙ୍ଗେଟେ ଡା ଡାକିଥିଲା ତାଙ୍କ ଘରକୁ ଗୋଟେ ଝିଅ ସାଙ୍ଗଟେ ତାଙ୍କ ଘରକୁ ଗଲୁ। ତାଙ୍କ ଘରେ ଗଲୁ ବୁଲିଲୁ ସେଠି ତାଙ୍କ ଗୋଟେ ମିନି କେଦାରନାଥ ଅଛି। ଠାକୁରଙ୍କ ପାଖରେ ତାଙ୍କ ଘର ସେ ଡା କିଥିଲା ତାଙ୍କ ଘରକୁ ଗଲୁ ସେଠିକି ଠାକୁରଙ୍କ କତିରେ ବୁଲିଲୁ। ତାପରେ ସେ ଦିନ ଟା ସେଠି କାଟିକିନା ସରିଲା। ଆଉ ଲାଷ୍ଟ ରଜ ଦିନ ପ୍ଲାନ୍ କଲେ ସେଇ ଏନ୍ ସିସ ଛୁଆ। କହିଲେ ଚାଲ ଯିବା କପିଳାସ। କପଳାସ ଗଲୁ ବୁଲିିବାଲି ଆସିଲୁ ଆଉ ଏଭଳି ରଜ କଟିଲା ଆଉ। ଆଜ୍ଞା।
ଏମିତି ସେଇବା ଆପଣ ଦିନ ରଜରେ କଟିିବେ, ଆଉ ଆପଣ ରଜରେ କେତେଟି ପ୍ୟାଣ୍ଟ ସାର୍ଟ କିଣିଥିଲେ ଏବଂ କେତେ ଟଙ୍କାରେ ପ୍ୟାଣ୍ଟ ସାର୍ଟ କିଣିଥିଲେ ଯେପରିକି ମୁଁ ତ ପ୍ରାୟ ଛତିଆ ଏବଂ ଚଣ୍ଡିଖଲ ବାରିଚନ୍ଦ୍ରପୁର ଏସବୁ ଜାଗାରୁ ପ୍ରାୟତଃ ତିନି ରୁ ଚାରି ହଜାର ଟଙ୍କାରେ ପ୍ୟାଣ୍ଟ ସାର୍ଟ କିଣିଥିଲି। ପ୍ରାୟତଃ ପ୍ରଥମ ରଜରେ ଭଲ ଡ୍ରେସ ପେଣ୍ଟ ଆଇଥିଲି। ସେ ଦ୍ଵିତୀୟ ରଜରେ ବି ମଧ୍ୟ ଏଇ ସବୁ ବହୁତ ଭଲ ଡ୍ରେସ କରିଥିଲି ଆପଣ କେତେ ଟଙ୍କାରେ କଣ କରିଥିଲେ ଏ ଡ୍ରେସ ପ
ଆଜ୍ଞା ଆଜ୍ଞା ଆମେ ତ ମୁଁ ତ ଡ୍ରେସ କରିବାକୁ ଚାହୁଁନଥିଲି। କି ନା ତ ମୋ କତିରେ ଟିକେ ପେମେଣ୍ଟଟା ବହୁତ କ ପଇସାଟା ବହୁତ କମ୍ ଥିଲା। ତ ମୁଁ ଯାଇଥିଲି ମୋତେ ସେମିତି ପସନ୍ଦ ନୁହେଁ ଆଉ ଯୋଉଟା ମୋତେ ପସନ୍ଦ ଲାଗେ ମାନେ ମୁଁ ତାର ନି ଶ୍ଚିନ୍ତ ଆଣି ମୁଁ ଯାଇଥିଲି ଗୋଟେ ଦୋକାନ କୁ ଦେଖିଲି ପେଣ୍ଟ ସାର୍ଟଟା ଗୋଟେ ଭଲ ଲାଗିଲା। ତ ମୋ କତିରେ ପଇସା ଥିଲା ମୁଁ ଖର୍ଚ୍ଚ କରିବାକୁ ଚାହୁଁନଥିଲି। ତ ଯେହେତୁ ପସନ୍ଦ ହେଲା ମାନେ ତ ଆଉ ରହିହବନି। ପଇସା କ ମୁଁ ଆଉ ରଖି ପାରିଲିନି। ମୁଁ ପଡିଲା ପନ୍ଦରଶହ ଟଙ୍କା ପଡିଲା ପେଣ୍ଟ ସାର୍ଟ ପଡିଲା। ତାକୁ ପେଣ୍ଟ ସାର୍ଟ କୁ ନେଇଆସିଲି ଆଉ। ଗୋଟେ ପେଣ୍ଟ ସାର୍ଟ ହିଁ କରିଥିଲି ରଜରେ।
ଆଜ୍ଞା ଏ ରଜ ତ ଏଇ ଆଉ ଆପଣ ଆମ ଏରିଆରେ ତ ପ୍ରାୟତ ଏବେ ବହୁ ମାତ୍ରାରେ ବର୍ଷା ହଉଛି। ବର୍ଷା ହେବା ଦ୍ଵାରା ଆମ ପିଲାମାନେ ଖେଳି ବି ମଧ୍ୟ ପାରୁନାହାନ୍ତି। ତିନି ଦିନ ହେଲାଣି ବହୁତ ମାତ୍ରାରେ ବର୍ଷା ହେଉଛି। ବର୍ଷା ହେବାରୁ ପିଲାମାନେ ଆସୁନାହାନ୍ତି ପଡିଆକୁ ଏବଂ ଖେଳ ବି ମଧ୍ୟ ହେଉନାହିଁ। ଏଇସବୁ ଜିନିଷ ସମ୍ମୁଖୀନ ଆମେ ହଉଛୁ। ଆ ପଣଙ୍କ ଏରିଆରେ କେମିତି କଣ ଏବେ ବର୍ଷା ହଉଛି କି ନାଇଁ ଖରା ବହୁ ମାତ୍ରାରେ ହଉଛି? ଆ
ଆଜ୍ଞା ଆମ ଏରିଆରେ ବି ସେମିତ ବର୍ଷା ଝିପ୍ ଝିପ୍ ଆଜି ଲାଗି ଯାଇଛି ସକାଳୁ ବି ଲାଗି ରହିଥିଲା। ସେ ଯେମ ବର୍ଷା ହଉଥିଲା ତ ମୁଁ ତିନ୍ତିକି ଯାଇଥିଲି କଲେଜ୍ କିନ୍ତୁ ଆଜି ମୋର ଇନସିସ୍ ଯେହେତୁ ଡା କିଥିଲେ ମୁଁ ଯାଇଥିଲି ତିନ୍ତିକିନା ବର୍ଷା ଏବେ ଲାଗିକି ରହୁଛି ଆମ ଏପଟେ ବି। ତ ଆମର ବି ଟିକେ ଖେଳ ଟିକେ ବହୁତ ଆମେ ବହୁତ ମୋର ଟିକେ ପସନ୍ଦ। ମୋ ଇଏ କି କ୍ରିକେଟ୍ ଟା ବହୁତ ପସନ୍ଦ ତ ଆମେ ବି ଟିକେ ଖେଳି ପାରୁନୁ ତ ବହୁ ତା ବି ଏଇ ବର୍ଷା ତ ଏବେ ଲାଗି ରହୁଛି ଆଉ।
ଆଉ ଆମ ଏରିଆ ର ତ ଏବେ ଚାଷ ହେଇଛି ଯେପରିକି ଜହ୍ନି ବାଇଗଣ ଉଁ, ପୋଟଳ, ଭେଣ୍ଡି ଆଉ ଏଇ ସବୁ ଜିନିଷ ଭଉ ମାତ୍ରାରେରେ ହେଉଛି। ଯେପରିକି ମୋର ପ୍ରାୟତ ମୋ ଘର ପା ଖରେ ମୋର ଦାଦା ଏମାନେ ସବୁ କରିଛନ୍ତି ଭୋ ମାତ୍ରାରେ ତିନିରୁ ଚାରି ଗୁଣ୍ଠ ପାଖାପାଖି ସବୁ ଜିନିଷ କରଛନ୍ତି ଯେପରି ଏ ଏଇ ସବୁ ଜିନିଷ କରଛନ୍ତି। ଆପଣଙ୍କ ଏରିଆରେ କେମିତି କଣ ଏବେ ଚାଷ ଫାସ ଚାଲିଛି?
ଚାଲଛି। ଆଜ୍ଞା ଆମ ଏରିଆରେ ବି ଆମ ଘର କରେରେ ଆମର ସବୁ ସେଇ ଲାଗିଛି ବାଇଗଣ ଆଉ ଯୋଉ କୋବି ଆଉ ଭେଣ୍ଡି ଓ ଏ ଜହ୍ନି ଏଇଗୁଡ଼ା ହିଁ ଆମ ଘରେ କରରେ ଲାଗିଛି ଆମରି ମୋ ବାପା ଫସଲ ଫା ଫାର୍ମର ହବ ଫସଲ କରୁଚନ୍ତି ଯେହେତୁ ଆମର ବି ସେମିତି ସବୁ ଲାଗିଚି। ଆମର ମୁଁ ବି କ-ଲଗାଏ ଗଛ ସବୁ ଲଗାଏ। ସବୁ ଇଏ ନିଜେ ବି ବାପାଙ୍କ ସହ ଯାଇକି ସାହାଯ୍ୟ କରିକି କରେ ଗଛ।
ଓ ହଁ ତାହେଲେ ଆ
ହେଲେ ଆପଣ ଚାଷ କରନ୍ତି ନାଇଁ? ଆଉ ଆପଣ ଏ ବର୍ଷ କେତେ କଣ ଜାମୁ କୋଳି ଆଉ ଖଜୁରୀ କୋଳି ଏସବୁ କେତେ କଣ ଖାଇଚନ୍? ଆଜ୍ଞା ସେ କୋଳି ତ ମୁଁ ତ ଖାଇଚି ଅଳ୍ପ ଖାଇଚି। ଖଜୁରୀ କୋରି ତ ଖାଇନି। କିନ୍ତୁ ଜାମୁକୋଳି ଅ, ମୁଁ ତ ବହୁତ ଖାଇଛି। ଆଉ ବାଟରେ ମୁଁ ଛତିଆ ଗଲା ବେଳେ ବିକା ହୁଏ ମୁଁ କୋଡିଏ ତିରିଶ ଟଙ୍କାରେ କିଣିକି ନେଇକି ବି ଯାଏ ଖାଏ। ବହୁତ ପସନ୍ଦ ଲାଗେ ମୋତେ।
ଆଉ ଆପଣଙ୍କ ଘରେ ସମସ୍ତଙ୍କର ଦେହ ବହୁତ ଭଲ ନା ଏବେ?
ଆଜ୍ଞା ଆଜ୍ଞା ସମସ୍ତଙ୍କ ଦେହ ବହୁତ ଭଲ ଅଛି। ଆମ ଘରେ ମୋ ବାପା, ବୋଉ, ମା ଦି ଭାଇ ଅଛନ୍ତି ଆଉ ଦାଦା ବି ଅଛନ୍ତି ଆମର ଏତିକି ଛୋଟ ପରିବାରଟି। ବହୁତ ଭଲ ସମସ୍ତଙ୍କର।
ଆଜ୍ଞା। ଆମର ତ ପ୍ରାୟ ମୋର ବି ଆମ ଘରେ ବା ବାପା ବୋଉ ଦାଦା ଖୁଡି ସମସ୍ତଙ୍କ ଦେହ ବହୁତ ଭଲ ଅଛି ପ୍ରାୟତଃ ମୋ ଜେ ଜେଜଙ୍କ ଦେହ ବହୁତ ଖରାପ ଯେପରି ମୁଁ ଆଜି ମୋ ଜେଜେଙ୍କୁ ନେଇକି ଯାଇଥିଲି ପ୍ରାୟ ପଦ୍ମିନୀ ମେଡିକାଲେ। ସେଠାରେ ମୋର ପ୍ରାୟତଃ ଆମର ମୋର ଜେଜେଙ୍କ ବି ପି ହାଇ ହେଇଯାଉଛି କେତେବେଳେ ବିି ବି ଲୋ ହଉଛି ଯେପରିକି ଗୋଟେ ଜଜେଙ୍କ ଦେହକୁତ। ରକ୍ତ ବି ମଧ୍ୟ ନାହିଁ। ଏଇ ସବୁ ଜିନିଷ ଜେଜେଙ୍କର ଚିକିତ୍ସା ହେଲା ପ୍ରାୟତଃ ଜେଜେଙ୍କ କାର୍ଡ ରେ। ପାଞ୍ଚ ହଜାରରୁ ଛଅ ହଜାର ଟଙ୍କା ଖର୍ଚ୍ଚ ହେଲା। ସବୁ ଜିନିଷ ମୋ ଜେଜେଙ୍କ ସହିତ ହେଇଛି। ଆଉ ଆପଣଙ୍କର କେମ ଆପଣ ଏଇ ବର୍ଷ କେମିତି କଣ ତାଳ ଜାଣିଛନ୍ତି ତାଳ ସଜ ତାଳ ମୁନ ଏସବୁ ଜିନିଷ ଆପଣ ଖାଇଛନ୍ତି।
ସବୁ ଜାଣିଚ୍ଛାଇ। ଆଜ୍ଞା ତାକୁ ଜାଣିଛି ଆଜ୍ଞା ଏଇ ତାଳ କଥା କହୁଛି ଆପଣ ମନେ ପକେଇଲେ ଯେହେତୁ କହୁଛି। ଏ ତ ତାଳ ଯେତେ ସଜ ଥିଲା ସେତେବେଳେ ମୁଁ ଆମେ ଯାଇନଥିଲୁ ଗ ଛକୁ ଖାଇବାକୁ ତ ବୁଢ଼ା ହେଲା ସମୟରେ ଆମେ ଯାଇଥିଲୁ। ତ ମୁଁ ଯାଇଥିଲି ତୋଳିବାକୁ ଯାଇଥିଲି ଗୋଟେ ତାଳକୁ କାଟୁଥିଲୁ ନେନ୍ଥାଟେ କଟିଲାନି ତା ଦେରୁ ଗୋଟେ ତ ତାଳ ଟା ଖସି କାଟିଲୁ କଟୁଳିରେ କଟିକି ନା ତଳେ ପଡିଗଲା ତ ଆମେ କାଟିବାକୁ ଚେଷ୍ଟା କରୁଥିଲୁ କଟିଲାନି। ଉ କଟୁନଟା ଆମେ ଦାଢ କରିକି ନେଇଥିଲୁ ସେଇଥିରେ ମୁଁ କାଟିବାକୁ ଚେଷ୍ଟା କରିଥିଲି। ମୋ ଆଙ୍ଗୁଠିରୁ ଫାଳେ କଟିଗଲା ସେଥିରେ। ସେ ତାଳ ଘୋଷରେ ଯାହା ହଉ ତାଳ କଥା ଟା ମନେ ପକେଇଦେଲେ। ଆଜ୍ଞା ଏଇଭଳି ହେଇଛି ଆମ ସହ। ତପ ଆପଣ ପଢାପଢି କେମିତି କଣ ଚାଲିଛି ଏବେ? ଆଜ୍ଞା ପାଠ ପଢା ସେମିତି ଟିକେ ମୋର ପାଠ ପଢା ଟା କମ୍। ତ ପାଠ ପଢା ସେମତି ଚାଲିଛି ଆଉ ଆଜ୍ଞା।
ଆ ଆପଣ କଣ କ ଏତେ ପାଠ ପଢା ତାହେଲେ କହୁଛନ୍ତି ଏମିତି ସବୁ ଚାଲିଛି। ଠିକ ଅଛି। ଆଉ ଆପଣଙ୍କର ସ୍କୁଲ ରେ ଯେବେ ଖେଳକୁଦ ହଉଥିଲା ଆପଣ କେବେ ପ୍ରଥମ ଯେପରି ଖେଳକୁଦରେ ବହୁତ ମୁଁ ତ ପ୍ରାୟ ଆମ ସ୍କୁଲରେ ମାତ୍ରାରେ ଖେଳକୁଦରେ ଭାଗ ନିଏ ନାହିଁ ତଥାପି ବି ମୋର ପ୍ରାୟତଃ ଚାରିରୁ ପାଞ୍ଚଟି ଏ ଖେଳରେ ଯୋଉ ଖେଳରେ ନିଏ ବି ମୋର ଘରେ ପ୍ରାୟତଃ ପାଞ୍ଚ ରୁ ଛଅଟି କପ୍ ଅଛି ଆପଣ କେଉଁ କେଉଁ ଖେଳରେ ଭାଗ ନିଅନ୍ତି? ଆଉ କେତେ କଣ ସବୁ ଜିତିକି ଆସିଛନ୍ତି ସେ ସେ ବିଷୟରେ ଟିକେ କହିବେ?
ଆଜ୍ଞା ମୁଁ ତ ଖେଳ କଥା କହୁଛନ୍ତି ତ ମୁଁ କହୁଛି ମୁଁ ସ୍କୁଲରେ ପଢିଲା ବେଳେ ଗୋଟେ ବର୍ଷ ଭାଗ ନେଇଛି ତ ଆମ ବେଳକୁ ତ ଗୋଟେ ଭାଇରସ ଯୋଉ ଆସିଥିଲା ତ ଛୁଟି ସେଇଥିପାଇଁ ରହିଯାଇଥିଲା। ତ ଆଉ ଦି ବର୍ଷ ଆମେ ଖେଳି ନଥିଲୁ ତ ଗୋଟେ ବର୍ଷ ଖେଳିଥିଲି ତ ତା ଦେହରେ ମୁଁ ଚାଟା ପାଞ୍ଚଟା ଖେଳରେ ମୁଁ ହେଇଥିଲି ଚା ଟା ସେକେଣ୍ଡ ହେଇଥିଲି ଗୋଟେ ଫାଷ୍ଟ ହେଇଥିଲି ଗୋଟେ ଥାର୍ଡ ହେଇଥିଲି ତ ତା ପାଇଁ ମୁଁ ଚମ୍ପିଆନ ହେଇଥିଲି ସ୍କୁଲରେ ଆଉ କଲେଜ ଲାଇଫରେ ତ ସେମିତି ତ କଲେଜ ଜୀବନରେ ସେମତି ମୁଁ ଯାଇ ବହୁତ ଦୌଡା ପ୍ରତିଗତା ନେଇଛି ପ୍ରଥମରେ ଆସିଛି ସେଠି ବି ଚମ୍ପିୟନ ହେଇଛି। କଲେଜରେ ବି ଚମ୍ପିଆନ ହେଇଚି। ତ ଦୌଡାରେ ବି ଫାଷ୍ଟ ଆସିଚି ସେକେଣ୍ଡ ଆସିଚି ବହୁତ ଫାଷ୍ଟ ବି ଆସିଚି। ବୋହୁତ ଦିନିଷ ଆଣିକି ମୋର ତ କପ୍ ଥୁଆ ହେଇଚି ମୋ ଘରେ। ନିହାତି ବାରଟା ଚଉଦଟା ଖଣ୍ଡେ ହବ ମୁଁ ଥୋଇଚି ଘରେ ଆଣିକି।
ହଁ ଆଜ୍ଞା ଆ ଆପଣଙ୍କୁ କୋଉ କୋଉ ଜିନିଷ ସବୁ ଖାଇବାକୁ ଭଲ ଲାଗେ?
ଆଜ୍ଞା ଖାଇବାରେ ତ ସେମିତି ମୁଁ ବର୍ଷ ତଳର କଥା କୋହୁଚି ଯେ ମୁଁ ତ ମୁଁ ଆଇଁଷଟି ବୋହୁତ ଖାଉଥିଲି ବୋହୁତ ପସନ୍ଦ ଥିଲା। ତ ଏବେ ଆଇଁଷ ପୁରା ନିରାମିଷ ହେଇଯାଇଛି। ପୁରା ସାଧା ଖାଉଛି ପୁରା ଆମର ଏବେ ଭେଜ ଆମର ଏବେ ଯୋଉ ଏଇ ଫସଲ କଥା କୋହୁଚି ତାରି ପ୍ରାକୃତିକ ଉପରେ ଯୋଉ ଜିନିଷ ଖାଇବାକୁ ତ ଅନ୍ୟ ଜୀବକୁ କାଟିକି ଖାଇବା ଅପେକ୍ଷା ଆମ ପ୍ରାକୃତିରୁ ଯାହା ମିଳୁଚି ତାକୁ ଖାଇବାଟା ମୁଁ ବୋହୁତ ଭଲ। ତ ମୁଁ ସେଥିପାଇଁ ଆଇଁଷ ଛାଡି ସାରିଛି ସବୁ ବୋହୁତ ପସନ୍ଦ ଥିଲା। ତାକୁ ଛାଡିକି ଏବେ ମୁଁ ଏବେ ଭେଜ୍ ସେମିତି ଖାଉଚି ପୁରା ଇଏ ଆଉ ନିରାମଷ ଆଉ।
ଆଜ୍ଞା। ଆପଣ ତାହେଲେ ଚି ଚି ଛେଳି ମାଂସ ଯେପରି ଖାସି ମାଂସ ଯେପରିକି କୁକୁଡା ମାଉଁସ ଏସବୁ ଜିନିଷ ଆପଣ ଖାଉନାହାନ୍ତି ନାଁ କି ଆପଣ ପନିର ବୋହୁତ ପସନ୍ଦ
ଆଜ୍ଞା ଆଜ୍ଞା ବୋହୁତ ଖାଉଥିଲି ତେଗୁରା ଖାଉଥିଲି ବୋହୁତ। ତ ମନରେ ଚିନ୍ତାକଲି ଗୋଟେ ଜୀବକୁ ଇଏ କରିବା ଅପେକ୍ଷା ଆମର ତ ଆମ ପ୍ରକୃତି ଆମକୁ ଯାହା ଦୋଉଚି ସେଇଗୁଡାକୁ କଲେ ହି ଖାଇବାଟା ବୋହୁତ ଭଲ। ସେଠୁ ଆମର ଫସଲଟା ହୋଉଚି। ସେଠୁ ପ୍ରାକୃତିରୁ ଆମକୁ ମିଳୁଚି ଯୋଉ ବାଇଗଣ, ଜହ୍ନି, ଭେଣ୍ଡି କାଙ୍କୁଡି ତ ସାରୁ ଆଳୁ ଏଗୁଡା ଯୋଉ ଆମ ପ୍ରାକୃତି ଆମକୁ ଦଉଚି ତ ସେଇଥିରୁ ଖାଇବାଟା ବୋହୁ ଭଲ ସେ ଭିତରୁ ଏବେ ଖାଇ କିନା ବୋହୁତ ଭଲ ଲାଗୁଚି ଆଉ ଛାଡି ଦେଇଚି ସେଗୁରା ଆଉ।
ଆପଣ ଯେମିତି କୋହୁଚନ୍ତି କି ଆପଣ ଏଇ ସବୁ ଜିନିଷ ଖାଆନ୍ତିନି। ଆପଣ ଯୋଉ ଏ କ୍ଷୀର ଖାଉଚନ୍ତି। ଏ ଯୋଉ କ୍ଷୀର ପନିରି ଏସବୁ ଜିନିଷ ଖାଉଚନ୍ତି ଯେପରିକି ଆମେ ତ ପ୍ରାୟତ ଗାଈ ରୁ ଯୋଉ ସବୁ ଜିନିଷ ଆଣିସଥାଉ ଯେପରି ଗାଈ କି ଦୁହିଁକିନି ଆଣି ଥାଉ ସେ ସବୁ ଆମେ ତ ଗୋଟେ ଗାଈକି ବି ମଧ୍ୟ କଷ୍ଟ ଦେଲୁଣି ଏସବୁ ଜିନିଷ ଆପଣ କେମିତି ଖାଉଚନ୍ତି ଫେଣେ?
ଆଜ୍ଞା ସେଗୁର ତ ବହୁତ ମାନେ କମ୍ ବି ମୋର ଅଛି। ମୁଁ ସେ ପନିର କ୍ଷୀର ପନିରଟା ଟିକେ ଭଲ ଲାଗେ କିନ୍ତୁ ମୁଁ ଏତେ ବି ସବୁବେଳେ ତ ଘରେ ତ ପନିର ଆଣି ଖାଇବିନି ନା। ତ ସେଥିପାଇଁ ତ ମୁଁ ବୋହୁତ କମ୍ ଖାଏ ଆଉ ସେଗୁରା କ୍ଷୀର ଏଗୁଡା ଟି କେ ମତେ ପସନ୍ଦ ନୁହେଁ ବୋହୁତ କମ୍ ପସନ୍ଦ, ତ ସବୁ ଜିନିଷ ସେଇଟା ବି ବେଳେ ବେଳେ ସେ ଜିନିଷଟା ମୋର ଏଇ ଆକୃତି ଅଛି ତ ଆ ତାକୁ ବୋହୁତ ସମୟ ଏଇ କରିନି ଆଉ। ଆଉ ଆଁ ଆପଣଙ୍କର କେତୋଟି ଗାଈ ଗୋରୁ ଆପଣଙ୍କ ଘରେ କେତୋଟି କଣ ଅଛି? ନାଁ ମୋର ଗାଈ ନାହିଁ ଛେଳି ବି ଥିଲା। ଛେଳି ଆମର ମା ସେ ଜୀବଟାକୁ କାଇଁ ଆମେ ଇଏ କରିବୁ। ତ ଛେଳିଟାକୁ ଦେଇଦେଲେ ମା ଜଣଙ୍କୁ ଦେଲେ ସିଏ ନେଇକି ଇଏ କରୁଚନ୍ତି। ତ ଆମ ଘରେ ସେଗୁଡା କିଛି ରଖିନୁ ଆଉ। ତ ଆପଣଙ୍କ ସହ ତ କଥା ହେଇକି ମତେ ବୋହୁତ ଖୁସି ଲାଗିଲା। ଆପଣଙ୍କ ଠାରୁ କିଛି ତ କଥା ଶୁଣିକୁ ବହୁତ ଖୁସି ଖୁସି ଲାଗିଲା।
ଠିକ୍ ଅଛି ଠିକ୍ ଅଛି ଏବେ ମୁଁ ତ ପ୍ରାୟ ଯାଉଚି ଆମ ଗାଁ ପିଲାମାନେମତେ ଡାକୁଛନ୍ତି ମୁଁ ଆସିବା ପରେ ଆପଣଙ୍କୁ କଲ ଲଗଉଛି ନହେଲେ ତ ଆପଣ କଲ ଲଗେଇ ମତେ ତମ ଧରେ
ତମର ଆଜ୍ଞା ଆଜ୍ଞା।
ଠିକ୍ ଅଛି ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ।